ହାଲୋ।
ଦାସବାବୁ ହାଲୋ
ବନ୍ଧୁ ନମସ୍କାର ବନ୍ଧୁ ନମସ୍କାର ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ।
ହ୍ୟାଲୋ। କଣ କରୁଥିଲେ?
ଏଇ ଅଛି ଘରେ ବସିଛି ଆଉ।
ଆଜ୍ଞ।
ଆଉ ତମେ କଣ କରୁଚ?
ଆଉ ତ ଆଉ ବର୍ଷା ପାଗ ତ ଚେଞ୍ଜ ହେଇଗଲା ପାଣିପାଗ କଥା ଚେଞ୍ଜ ହେଇକରି ଆଉ ଏବେ ଘରେ ଅଛି ବର୍ଷା ହଉଚି କୁଆଡେ ଯାଇ ହଉନି ଆଉ ଉ ଶୀତ ବର୍ଷାରୁ ଥଣ୍ଡା ଲାଗିଲା ଆଉ ଦିଟା ଦିଟା ବରା କିଣି ଆଣିଲୁ କଷା ଟିକେ ହଁ ଆମ ଘର ପାଖରୁ ମାର୍କେଟ ବାସଦେବପୁର ସେଠୁ ଯାଇ ବରା ଆଣିଲୁ ଗାଡି ନଥିଲା ଚା ସାଇକେଲ ରେ ଯିବାକୁ ପଇଲା
ହଁ ଅଁ।
ଯାଇଁ ନେଇକି ଆସିକି ଦଟା ଖାଉଚୁ ଆଉ।
ହଉ ହଁ ଆଉ ତା ଦେହରେ ଫୁଣି ପିଆଜ ରସୁଣ ଅଛି ନା ନାଇଁ ଲଙ୍କା ପିଆଜ ରସୁଣ
ନାଇଁ ନାଇଁ ପିଆଜ ଖାଲି ଆମେ ରସୁଣ ଖାଉନେ ବରା ସାଙ୍ଗରେ ପିଆଜ
ଓହୋ ଆ ତା ସାଙ୍ଗ ନହେଲେ କଣ ମଜା ଟା ଆସିବ କି।
ନାଇଁ ଖାଇବାକୁ ପ ମାନେ ଟିକେ ଭଲ ଲାଗିବ ଆଉ।
ହଁ ଅଁ
ହୁଁ ଆପଣ କଣ କରୁଥିଲେ?
ଏଇ ସେ କୁକୁରକୁ ଖାଇବାକୁ ଦଉଥିଲି ଆଉ।
ହୁଁ ରଖିଛନ୍ତି ଗୋଟେ?
ହଁ ଅଁ
ଉଁ ବିଲାତି କୁକୁର ନା ଦେଶୀ କୁକୁର?
ନାଇଁ ଜର୍ମାନ ଗୋଟାଏ ରଖିଛି।
ଆଜ୍ଞା ସେଏ କେତେ ଟଙ୍କା ନେଇଥିଲା?
ସେତେବେଳେ ନେଇଥିଲା ସେ ଆଠ ହଜାର।
ହୁଁ ହୁଁ। କେତେ ବର୍ଷ ହେଇ?
ଆଉ ମୁଁ ଏଇଭଳି ଇ ପାଖାପାଖି
ଏଁ ଦୁଇ ହଜାର ପନ୍ଦର ହେଲେ ପାଖାପାଖି ତିନି ବର୍ଷ ହେଇଯିବ ଆଉ।
ଦୁଇହଜାରେ ପନ୍ଦର।
ହୁଁ ନାଇଁ ନାଇଁ ତିନି ବର୍ଷ ହେଇଯିବ ଆଉ। ବୁଝିଲେକି। ଦୁଇ ହଜାର ତେଇସି ଦୁଇ ହଜାର ତେଇଶି ରେ କିଣିଥିଲି ଦୁଇ ତେଇଶି ନା ବାଇଶ ରେ ଏମିତି କିଣିଥିଲି ଆଉ।
ଆଜ୍ଞା। ଆଉ ଖାଇଥିଲେ କଣ?
ଏଇ ଘରେ ତ ଆଜି ଗୁରୁବାର ସାଧା ହେଇ ଥିଲା ଆଜି ଆଉ ଆଉ ତମେ ତେ ଜାଣିଛ ଭାଉଛ ଟିକେ ଭାରି ନିଷ୍ଠାଚାର ଲୋକ ବୁଝିଲକି ଆଉ ହଁ ଆମର ତ ନିରାମିଷ ପୁରା ଆଉ।
ହୁଁ ଆ ଆପଣଙ୍କ ଘର ପାଖେ ଯୋଉ ମିନିକେଦାରନାଥ ହେଇଥିଲା ଆପଣ ଯାଇଥିଲେ ନା ଯାଇନଥିଲେ?
ହଁ ମିନିକେଦାରନାଥ ଯାଇଥିଲି ଏ ବହୁତ ର ରଜକୁ ଯାଇଥିଲି ବହୁତ ଭିଡ। ହଁ ଯାଇଥିଲି ଆର ବର୍ଷ ରଜକୁ ଯାଇଥିଲି।
ଏକା ଯାଇଥିଲେ ନା ଭାଉଜ ଙ୍କୁ ନେଇ ଯାଇଥିଲେ?
ନାଇଁ ଆମେ ଯାଇଥିଲୁ ଯାଇଥିଲୁ ଆଉ।
ଆଜ୍ଞା।
ଆଉ ବହୁତ୍ ଭିଡ ଏ ବହୁତ୍ ଲୋକ ଆସୁଛନ୍ତି। ଏ ଦୁଇଶ ତିନିଶ କିଲୋମିଟର୍ ଦୂରରୁ ଆସୁଛନ୍ତି ଲୋକ।
ଆଗିଆ।
ବୁଝିଲେ କି।
ଆଜ୍ଞା ଆଉ ଭାଉଜ କଣ କରୁଛନ୍ତି?
ଏଇ ଭାଉଜ ଏଇ ଘରେ ଅଛନ୍ତି ଆଉ କଣ କରିବେ? ମୁଁ କହୁଥି ହଁ ମୁଁ ଏଇ ବଇଥିଲି ମୁଁ କହିଲି ଟିକେ ପକୁଡି ଫକୁଡି ଟିକେ ଛାଣ ପାଗ ଟା ଏମିତିଆ କରିଛି ଆଉ ଆଉ ଏମିତି ପାଗରେ ନ ଖାଇଲେ ଆଉ ହବ କି?
ନାଁ ଆଜ୍ଞା।
ଏମିତିଆ ହଉଚି କଥା ଆଉ।
ଆ ଆପଣଙ୍କ ଯୋଉ ଘରେ ଗୋଟେ ଦୋକାନ୍ ଥିଲା ଚାଲିଚି ନା ବନ୍ଦ ହେଇଗଥିଲାଣି?
ନାଁ ନାଁ ଦୋକାନ୍ ଟା ସେ ପୁଅ ସମ୍ଭାଳୁଛି।
ଆଜ୍ଞା ଭାଇ ନା ନା ଭାଇ ନା। ଆଜ୍ଞା ପୁଅକୁ କେତେ ବର୍ଷ ହେଲାଣି?
ହଁ ପୁଅ କୁ ହେଇଯିବ ଏବେ ତେଇଶ୍ ଚବିଶି ବର୍ଷ ହେଲାଣି ଆଉ।
ଆଜ୍ଞା ବାପା ଏବେ କଣ କରୁଛନ୍ତି?
ହୁଁ ବାପା ଅଛନ୍ତି ଆଉ ବାପା ଏବେ ଘରେ ଅଛନ୍ତି। ହଁ ଆମର ତ ଚାଷ ହଉଚି ଆଉ ବାଇଗଣ ଚାଷ।
ଆଜ୍ଞା ବାଇଗଣ କିଲ ଏବେ କେତେ ଅଛି?
ଏ ସେଟ୍ ବୋହୁ କମ ଏନା। ଏଇ ତିରିଶ୍ ତିରିଶ୍
ପରି ପରିବା ଏବେ ବୋହୁତ୍ କମ ଅଛି। ବର୍ଷା ଦିନ ପାଇଁ କା ପରିବା ପୁରା ଶସ୍ ତା ହେଇଯାଉଛି ଚାଷୀ ଗୁରା ଭାରି ହଇରାଣ।
ଆଉ ତମ ତମ ଘରେ କଣ କରୁଚନ୍ତି?
ଆମ ଘରେ ବାପା ଯାଇଥିଲେ କାମକୁ ଆସି ଖାଇକି ଶୋଇଛନ୍ତି। ଆଉ ବୋଉ ଏବେ ଖାୟାକୁ ମତେ ଦେଲେ। ଆଉ ସନ୍ଧ୍ୟା ଦଉଥିଲେ ମୁଁ ଏବେ ବାହାରେ ବସିଛି ଆଉ ଆମ ଠାକୁର ମଣ୍ଡପ ବସିଛିି ସେଇଠି ବସିଛି ଆଉ।
ଅହ ଆଉ ତମ ଝିଅ ଝିଅ ଏବେ କୋଉ କ୍ଲାସ ରେ ପଢ଼ିଲାଣି?
ଏ ବଡ ଝିଅ ର ସଇଲାଣି ଉଁ ଡିଗ୍ରୀ ସଇଲାଣି। ଆଉ ସାନ ଝିବ ପ୍ଲସ୍ ଟୁ କରିକି ଘରେ ଅଛନ୍ତି ଆଉ।
ଅହ।
ଆଜ୍ଞା।
ଆଉ ଟିକେ କୁହ ଗମେଣ୍ଟ ଫମେଣ୍ଟ ପାଇଁ ଟ୍ରାଏ କରିବେ।
ଆଜ୍ଞା କହୁଚୁ ତ ଆଜ୍ଞା।
ହଁ କୁଅ ଗମେଣ୍ଟ ପାଇଁ ଟ୍ରାଏ କରିବେ ଆଉ କାଳେ ଭଗବାନ୍ ଙ୍କ ଦୟାରୁୁ ବାଜିଯିବ।
ଆଜ୍ଞା।
ଆଉ ତମର୍ ସାଙ୍ଗ ଯୋଉ କଣ୍ ତା ନା ଟା? ଆମର ଅ ଦେବାଶିଷ୍।
ଦେବାଶିଷ୍ ଦେବାଶିଷ୍ ବସ୍ତାନ୍ତି ଏଟି।
ଓହୋ ପାଖରେ ଅଛନ୍ତି।
ଆଜ୍ଞା ସେଇ ଦୂରରେ ଟିକେ ଅଛନ୍ତି ସିଏ ଯିଏ ତାଙ୍କ ଭାଉଜ ଫୋନ କରୁଛନ୍ତି ତ ସେ କଥା ହଉଛନ୍ତି।
ଓହୋ ସିଏ କେବେ କଣ ମ୍ୟାରେଜ କଲେଣି?
ସିଏ ମ୍ୟାରେଜ କଲେଣି ଆସି ଦି ବର୍ଷ ପାଖାପାଖି ହେଇଗଲାଣି।
ଓହୋ ହଁ ଆଉ ତାଙ୍କର ପିଲାଛୁଆ କଣ?
ପିଲା ଛୁଆ ଗୋଟେ ଝିଅ ବା ଝିଅ ହେଲାଣି ସେଇ ପାଞ୍ଚ ଛଅ ମାସ ର ଝିଅ ହେଲାଣି। ଆଉ ତାଙ୍କ ହାତ ଟିକେ ପ୍ରୋବ୍ଲେମ ହେଲା। ସେ ଆଉ ଘ କୁଆଡେ ଯାଇନାହାନ୍ତି ଘରେ ଅଛନ୍ତି।
ହଁ।
ଆଜ୍ଞା।
ତାହେଲେ ସବୁ ଇଆ ହଉଚ କଥା।
ଆଜ୍ଞା।
ଆଉ ତମ ସାନ ଭାଇ ବା
ଚୁପ୍ ଚୁପ୍। ଆଜ୍ଞା।
ଆ ତମ ସାନ ଭାଇ ସବୁ ବାହାହେଲେଣି ନା ହେଇନାହାନ୍ତି ଆଉ ଯଦି ଦି ଭାଇ ନା କେତେ ଭାଇ ଥିଲେ ବା?
ହୁଁ ନାଇଁ ଏଇ ବାହା ହେଇନାହାନ୍ତି। ପ୍ରସ୍ତାବ ଦେଖା କଣ ହଉଛି ଆଉ।
ଓହୋ। ଦେ ଦେଖ ଆମ ପାଖରେ ଗୋଟେ ଭଲ ପ୍ରସ୍ତାବ ଅଛି। ବୁଝିଲ କି?
ଆଜ୍ଞା। ଆଉ ଯୋଉ ଆପଣଙ୍କ ସାଙ୍ଗ ଯୋଉ ଅ ଅକ୍ଷୟ ଅକ୍ଷୟ ବାବୁ ପୁଅ ଯୋଉ ଥିଲେ ଅନନିତା ମଲ୍ଲିକ କଣ କରୁଛନ୍ତି ଏବେ?
ଅନିତ ଅମିତ୍ୟ।
ଆଜ୍ଞା। ଅକ୍ଷୟ ବାବୁଙ୍କ ପୁଅମ ଯିଏ ଚାକିର କରି ନ ହୋମ ଗାର୍ଡ ଯିଏ ଯାହା ବାପା ତାଙ୍କ ପୁଅ ଯେ କଣ କରୁଛି?
ଏ ଏବେ ଗୋଟେ ଷ୍ଟାର ପାଇଥିଲେ ଏବେ ପ୍ରମୋସନ ହେଇଯାଇଛନ୍ତି।
ଆଜ୍ଞା। ନାଇ ସିଏ ନା ଅନିତା ମଲିକ୍ କଣ କରୁଛନ୍ତି? ସେ ଘର ଅଛନ୍ତି ତାଙ୍କର ତ ଗୋଟେ ଗ୍ରୋସରୀ ଦୋକାନ କରିଥିଲେ ମତେ କହୁଥିଲେ କାଲି।
ହଁ ନାଇଁ ଗ୍ରୋସରୀ ଇଏ ତ ବଡ ଟୋକା ଟା ଚାକିରୀ କରିଗଲା। ଏଇ ମଝିଆ ଟୋକା ଟା ଆଉ ତାଙ୍କ ବଡ ଭାଇ ଯିଏ ସିଏ ଅଛନ୍ତି ଏ ରେଲୱେରେ ଅଛନ୍ତି ସମ୍ବଲପୁରରେ।
ଆଜ୍ଞା।
ଆଉ ସିଏ ବି ମ୍ୟାରେଜ ସଇଲାଣି। ଆ ମୁଁ ବି ତାଙ୍କ ଘରେ ବି ପ୍ର ପ୍ରସ୍ତାବ ପକେଇଥିଲି। ସେ ବଡବୋଉ ଙ୍କୁ ମୋର ବଡବୋଉ ହିସାବରେ ହେବେ ତାଙ୍କ ବୋଉ। ଆଉ କହିଥିଲି ଏ ଆଉ ତମକୁ
ଆ ଘରେ ମୁଁ ଶୁଣିଥିଲି କଣ ବାହାଘର ପାଇଁକା କଣ ହେଲା ବାହାଘର କଥା ତାଙ୍କର?
ତାଙ୍କର ବା ମୁଁ ବା ଯୋଗାଯୋଗ କରିଥିଲି। ମୁଁ କହିଁଲି ବଡବୋଉ ଆଉ ସେ ପୁଅ ବହୁତ ତୁ ହଇରାଣ ହଉଛି। ଆଉ ତାକୁ ଟିକେ ବାହାଘର କରେଇଦିଅ। ବୁଝିଲ କି ଆଉ
ହଇରାଣ ବୁଝିପାରୁନାହାନ୍ତି ମାନେ ସେ ବାହା ହେଲେ ପୁଣି ସାନ ପୁଣି ବାହା ହବ ପୁଣି ସାନ ଭାଇ ଅଛି ତାଙ୍କର।
ହଁ।
ପ୍ରସ୍ତାବ ଦେଖିବା କଥା ନା ଆଉ ଆଜ୍ଞା।
ଆଉ ଏମିତିଆ ହଉଛି କଥା ମୁଁ ବି ତାଙ୍କ ଘରେ କହିଥିଲି ବଡ ବୋଉଙ୍କୁ। ମୁଁ କହିଲି ବାହାଘର କରିଦିଅ ଆଉ ଇଏ ପିଲା ଲୋକ କିଛି ଜାଣିପାରୁନି। ସିଏ ଆସିକି ମତେ କହିଲା ତମେ କାଇଁ ଆମ ଘରେ କହୁଥିଲ।
ହୁଁ ସେ ବୁଝି ପାରୁନାହାନ୍ତି ଆଉ ବୟସ ବେଳେ ବାହାହବ ନା ଆଉ ବୟସ ହେଇଲା ପରେ ବାହାହବ କାଇଁ।
ହଁ। ନା ଭଲ ସେ ଭଲ କ୍ରିକେଟ ଖେଳୁଛି ବା। ବୁଝିଲ କିି ସେ କୀର୍ କ୍ରିକେଟ ଭଲ ଖେଳୁଛି ଏବେ ବି ଦି ଦିଟା ଦି ଟା ଷ୍ଟାର ଚାକିରି କରିକରି ବଡି ଫିଟନେସ୍ ପୁରା ଜବରଦସ୍ତ ରଖିଛି ସିଏ।
ଆଉ ଓ ଆଉ ଆପଣ ସାଙ୍ଗ ଯୋଉ ସାନ ଭାଇ ଏବେ ଯୋଉ ସେ ଜଛା ବାବୁଙ୍କ ପୁଅ ସିଏ କଁ କରୁଚନ୍ତି ଏବେ?
ସିଏ ତ ଏବେ କଣ ଯାଇଥିଲେ ସମ୍ବଲ ଟୁ।
ସେ ଜଛା ବାବୁଙ୍କ ଯଛା ବାବୁଙ୍କର କେଇଟା ପୁଅ?
ଦଶା ବାବୁଙ୍କର ପା ଦିଟା ପୁଅ।
ଆଜ୍ଞା ସିଏ ସାନ ଯିଏ ଆପଣ ଭାଇ ଭଳିଆ ଦେଖନ୍ତି ନା।
ନାଇଁ ସେ ଦ ଦଛାବୁ ସାନ ପୁଅଟା ପୁରା ଆଉ ଅବସ୍ଥାରେ ନାହିଁ ବୁଝିଲେ କି। ସେ ପ ପଠାଣ ଗୋଟେ ପଠାଣ ମୁସଲିମ ପଠାଣ ତ କହିବା ଉଚିତ ନୁହେଁ। ଗୋଟେ ମୁସଲିମ ଝିଅକୁ ଭଲ ପାଉଥିଲା।
ଆଜ୍ଞା ଆଜ୍ଞା।
ସେ ମୁସଲିମ ଝିଅକୁ ଭଲ ପାଉଥିଲା ଆଉ ସେ ଗୋଟେ କମ୍ପାନୀରେ ଚାକିରି କରିଥିଲା ମୋର ଯୋଉ ମେଘା ଗାଁ ଗାଁ ଗହଳିରେ ଚାଲିଛି।
ଆ ପାଣି।
ହଁ ପାଣି ଆମର ଆରଡବ୍ଲୁ ଏସେ ଏସ ର ଯୋଉ ପ୍ରକଳ୍ପ।
ଆଜ୍ଞା।
ଆଉ ସେ ସେଇଠି ରହିଥିଲେ, ଆଉ ସେ ଏମିତି ତ ହେଇକରି ସେ ମୁସଲିମ ଝିଅ ଟାକୁ ଭଲ ପାଇଲା। ଆଉ ମତେ ଟିକେ ଭଲ ଲାଗିଲାନି କାଇହିଁ ତଥାପି ମୁଁ ତାଙ୍କ ବୋଉ କ କହିଦେଇଥିଲି। ମୁଁ କହିଲି ଦେଖନ୍ତୁ ଏମତି ଏମିତି ଆପଣଙ୍କ ପୁଅ ଭଲ ପାଉଛନ୍ତି।
ଆଜ୍ଞା।
ଆଉ ଇଏ ତ ଖାଲି ଜିଦି କରି ଧରିକି ବସିଲା କହିଲା ମୁଁ ମ୍ୟାରେଜ କରିବି। ନହେଲେ ନାଇଁ ମୁଁ ଆଉ କୁଆଡେ ପଳେଇବି ଲୁଚିକିରି।
ହୁଁ।
ବୁଝିଲେ କି ହଁ ଛୋଟ ଛୁଆ ନା ଆଉ ତା ପରେ ସେ ଟିକେ ଏମତି ପ୍ରୋବ୍ଲେମ ହେଇଗଲା। ଏକାଥରେ ଲାଷ୍ଟକୁୁ ମୁଁ ବଝ ବୁଝେଇକିରି
ତମେ ଦେଖ ତମେ ଗୋଟେ ବଡ ଭାଇ ହିସାବରେ କହିଲ ସେ କଥା ମାନୁନାହାନ୍ତି ପଛରେ ହଇରାଣ
ସିଏ ସି ସେ ପିଲା ଟା ବା ଖାଲି ଦାନ୍ତ ଦେଖେଇ ଦବ ଟିକେ ଟିକେ କଥାରେ।
କେୟାରଲେସ୍ କଥା ଗୁଡାକ ସବୁ ଏଇ ମାନେ କଥା କୁ ଗୁରା ପ୍ରାଧାନ୍ୟ ଦଉନି ଆଉ।
ପୁରା ପୁରା କେୟାରଲେସ।
ଆଜ୍ଞା।
ଏମିତିଆ ହେଇଛି କଥା ଆଉ ହଉ।
ହଁ ଶଙ୍କର ବାବୁ ମୁଁ ରଖୁଛି ଆଜ୍ଞା ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ।